ହ୍ୟାଲୋ।
ହଁ।
କଣ କରୁଚ?
ଏ ବସିଥିଲି ଆଉ।
ଓହୋ, ଆଉ ତମ ଆଡେ ପାଗ ଆଜି କେମିତି ଖରା ନା ବର୍ଷା ନା କେମତି?
ହଁ ଟିକେ କାଁଳିଆ ପାଗ ଦେଇଛି ଆଉ।
ଅହଁ, ଜାଣିଛ ଆଉ ଢେଙ୍କାନାଳ କେବେ ଯାଇଛ? ବିଷୟରେ କିଛି ଜାଣିଛ? ଢେଙ୍କାନାଳ ଅ ଜିଲ୍ଲା ବହୁତ ସୁନ୍ଦର ଜିଲ୍ଲାଟେ, ଜାଗା ବି ବହୁତ ସୁନ୍ଦର। ଉ ପୁରା ନ୍ୟାଚୁରାଲ ଜାଗା, ବହୁତ ଜଙ୍ଗଲ ଏରିଆ କିନ୍ତୁ ବହୁତ ନ୍ୟାଚୁରାଲ ବହୁତ ସୁନ୍ଦର ଦେଖାଯାଏ। ଢେଙ୍କାନାଳ ରେ ଆମର ଯୋଉ କପିଳାସ ମନ୍ଦିର ଅଛି ସେଇଠି ତ ବହୁତ ସୁନ୍ଦର ମାନେ ପୁରା ଜଙ୍ଗଲ ଭିତରେ ଠାକୁର ଅଛନ୍ତି। ମାନେ ଜାଗା ବି ବହୁତ ବଢିଆ। ଆ ବହୁତ ଗଛ ଜମ୍ପୁରା ତ ପାହାଡ ଉପରେ ନା? ଅ ଦେଖିଲେ ବହୁତ ସୁନ୍ଦର ଜାଗା। ପୁରା ଜଙ୍ଗଲ ଜଙ୍ଗଲକୁ ପୁରା ବହୁତ ପର୍ଯ୍ୟଟକ ବି ଆସନ୍ତି ବୁଲିବା ପାଇଁ, ବାହାରୁ ବି ଆସନ୍ତି। ଏ ବୁଲିବା ପାଇଁ ବହୁତ ସୁନ୍ଦର ଜାଗା। ଅ ପାହାଡ ଜାଗା ଗଛ, ପତ୍ର ସୁନ୍ଦର ବଗିଚା ବି ଅଛି। ଆଉ ତମେ କୋଉଠି କେମିତି କେବେ ଯାଇଛ ଟିକେ କୁହ?
ହଁ ମୁଁ ଯାଇଥିଲି ପୁରୀ। ସେଠି ଯୋଉ ଚତ୍ରୁପାଶ୍ୱ ଯୋଉ ଶାନ୍ତି ଜୀବନର ଆଉ କୋଉଠି ପାଇବନି ବୋଧେ। ସେଠି ଯୋଉ ପୁରୀ ସମୁଦ୍ର ବେଳାଭୂମି ଖାଲି ଥରେ ଦେଖି ଆସିଲେ ବା ବୁଲି ଆସିଲେ ମନ ଖାଲି ଆମ୍ବୃତମୟ ରୁହେ। ଯାହାବି ହୋଉ ଭଗବାନଙ୍କ ଦୟାରୁ ଶ୍ରୀ ଜି ଜଗନ୍ନାଥଙ୍କ ଦୟାରୁ ଧାମରୁ ଆଟଲିଷ୍ଟ ମାନେ ଲୋକମାନେ ତୀର୍ଥଯାତ୍ରା କରୁଚନ୍ତି। ଜୀବନରେ କେତେ ଝଡ ଝଞ୍ଜା, ଭଲ ମନ୍ଦ, ସୁଖ ଦୁଃଖ ସବୁବେଳେ ତ ଚାଲୁ ରହିଚି ଭଗବାନଙ୍କ ଦୟା ରୁ ଆ ଯେ ଆମେ ଜୀବନରେ କଣ ବା ପାଇପାରିବା। କିଛି କିଛି ଜିନିଷ ଦେଖ ଦେଖିବା କିଛି କିଛି ଶାନ୍ତି ଲାଭ କରିବା। ସେଇଟା ହଉଛି ମଣିଷର ଗୋଟେ ପଏଣ୍ଟ ବୋଲି କୁହାଯିବ। କାରଣ ସେଠି ଗଲେ କୌଣସି ପ୍ରକାର ମାୟା ମୋହ ଛିଡେଇକି ଆସୁହାରି। କୌଣସି ଏମିତି ଜାଗାକୁ ଯାଅ କୋଉଠୁ କୌଣସି ତୀର୍ଥ କରି ସେଠି କିଛି ସାନ୍ ମାନେ କିଛି ପ୍ରକାରର ମାନେ କହିବାକୁ ଗଲେ ମୋହ ମାୟା ନଥାଏ। ଯାହା ଫଳରେ ମନର ଗୋଟେ ଶାନ୍ତି ଭାବ ସୃଷ୍ଟି ହୁଏ। ଜୀବନରେ କିଛି ବି ନାହିଁ, ଯାହା ସବୁ ଈଶ୍ୱରଙ୍କ ଦ୍ଵାରା ହିଁ ସୃଷ୍ଟି। ଯଦି ଈଶ୍ୱରଙ୍କୁ ନେଇକି ଚାଲିବା ଭଗବାନ ମାନେ ଉନ୍ନତର ଉନ୍ନତର ଆଡକୁ ଯିବା, ହଉ ସିଏ ତ ଗୋଟେ ବଡ କଥା ସେଠି ବି ବହୁତ ବହୁତ ଜିନିଷ ଗୁଡିଏ ଅଛି। ଯେମିତି କିି ତମେ ଦେଖିବ ଶାନ୍ତି ମାନେ ମନରେ ମାନେ ସୃଷ୍ଟି ହବ। ଯେମିତି ପୁରୀରେ ଯୋଉ ଜଗନ୍ନାଥ ମନ୍ଦିର ହଉ କି ନହେଲେ ଯୋଉ ଅଛି ସମୁଦ୍ର ବେଳାଭୂମି ହଉ, କି ନହେଲେ କୋଣାର୍କ ଶ ମନ୍ଦିର ଏମିତି କେତେ ଗୁଡିଏ ମନ୍ଦିର ଅଛି। ଯାହାକି ତମେ ଦେଖିପାରିବ ବୁଲି ପାରିବ। ସେଠି କିଛି ଗୋଟେ ତମ ମନ ଭିତରେ ଶାନ୍ତି ଭାବ ସୃଷ୍ଟି ଆଉ ତମେ କଣ ସେମତି ଜାଣିଛ କୋଉ କୋଉ ଜାଗାକୁ ଯେମିତି ତମକୁ ସେମିତି ଗୋଟେ ଅ ମାନେ ଇଏକୋ କୋଉ ଜାଗାରେ କିଛି ଯେମତି ଗୋଟେ ଜିନିଷ ଆମେ କିଛି ଶିଖି ପାରିବା। ଜାଣିପାରିବା ଯେ ଏଇ ଏଇ ଜିନିଷ ଏଇ ଜାଗାରେ ଅଛି କି ଆମେ ମାନେ କି ମାନେ ଭବିଷ୍ୟତରେ ପିଲାମାନଙ୍କୁ କିଛି ସେଠି ଶିକ୍ଷା ମଧ୍ୟ ଦେଇପାରିବା ସେମିତି କୌଣସି ଜିନିଷ କୁହ ମ ମୁଁ ଯେମିତି ମାନେ ପିଲାମାନଙ୍କୁ ସେ ସେ ଜାଗାକୁ ଟିକେ ବୁଲେଇ ନେଇ ପାରିବି।
ଆମର ତ ଆମର ତ ଓଡିଶାର ବହୁତ ବଢିଆ ବଢିଆ ଜାଗା ଅଛି ସେମିତି ସବୁ ବୁଲିବା ଛୋ ଛୋଟ ଛୁଆଙ୍କୁ ନେଇକି ଦେଖେଇବା ଶିଖିବା ଯେମିତିକି ଆମର ଅ ଯୋଉ ଭୁବନେଶ୍ଵରରେ ଧଉଳି ଅଛି, ଉଁ ପ୍ଲାନେଟୋରିୟମ। ଅଛି ଛୁଆ ସେଠି ଗଲେ କିଛି ଧଉଳିକି ଗଲେ ଆମର କିଛି ଇତିହାସ ବିଷୟରେ ଜାଣିବେ, ଆମର ଯୋଉ ସେଠି ଯେଉଁ ବୁଦ୍ଧ ଅଛନ୍ତି ତାଙ୍କୁ ଦେଖିବେ ଛୁଆ ତାଙ୍କ ବିଷୟରେ କିଛି ଜାଣିବେ। ଉଁ ଜଣକୁ ଯାଇକି ଗୋଟେ ଜାଗାକୁ ଗଲେ ସେଠି କଣ ଆମର ହେଇଥିଲା କାହିଁକି। ସେଠି ଶାନ୍ତି ସ୍ଥୂପ ଅଛି, ସେସବୁ ବିଷୟରେ ଟିକେ ଜାଣିବେ। ତ ସେଇ ସେଇଥିପାଇଁ ଛୁଆ ଯାଆନ୍ତି। ତମ ବି ନେଇକି ଯିବ। ତ ତମେ ବି ସେଇଠିକି ନେଇକି ଯିବ ଛୁଆଙ୍କୁ ଦେଖେଇବ। ଆଉ ଭୁବନେଶ୍ଵର ଅଛି ଉ ପ୍ଲାନେଟୋରିୟମ ଅଛି ସେଠି ବି ଛୁଆ କିଛି ଶିଖିବେ। ସେଠିକି ବି ନେଇକି ଯିବ। ଆଉ ତ ବହୁତ ଜାଗା ଅଛି ଭୁବନେଶ୍ଵରରେ, ଏମତି ଲିଙ୍ଗରାଜ ମନ୍ଦିର ଆଉ ସାଇନ୍ସ ପାର୍କ ସବୁ ଅଛି ଛୁଆ ସେଇଠି ବି ବହୁତ କିଛି ଶିଖିବେ। ଛୁଆଙ୍କୁ ନେଇକି ସେଇଠିକି ଯିବ। କଣ ତମେ ଆଉ କୋଉଠି କୋଉଠିକି ଯାଇଛ କି ଆଉ କଣ ଟିକେ କୁହ?
ହଁ ଏମିତିରେ ତ ଜୀବନରେ ଆମେ ବହୁତ ବହୁତ ଜାଗା ଅଛି ଯୋଉଠିକି ଆମେ ବୁଲି ଯାଇନେ। ସିଏ ତ ଗୋଟେ କଥା କି କଣ ଆଉ ଗୋଟେ କଥା ନା ଆମର। ଏଇ ସଂସ୍କୃତି ପରମ୍ପରା। ଆରେ ମଣିଷ ଆଜି ପର୍ଯ୍ୟନ୍ତ ଚାଲିଛି। ଯେମିତି କିି ଅ ପର୍ବପର୍ବାଣୀ ହଉ। କି କୌଣସି ପ୍ରକାରର ଯୋଉ ଯେମିତି କିି ରଜ ହଉ କି ଯୋଉ ଆମର ସେ ରଥଯାତ୍ରା ହଉ କି ନହେଲେ ଆମର ଉ ଆ ଏମିତି ବହୁତ ପ୍ରକାର ଜିନିଷ ଅଛି ପର୍ବ ସେଥିରୁ ଆମେ କିଛି ଜାଣୁ ମାନେ ଆ ଯେମିତି କିି ସବୁ-ଉ ଜୀବନରେ ମାନେ ଗୋଟେ ଗୋଟେ ଜିବି ଜିନିଷ ଆସେ କି ପର୍ବପର୍ବାଣି ଆସେ ସମସ୍ତେ ଆମେ ଏଖାଟି ହୋଉ, ଯଉଟା କି ଟା ଗୋଟେ ମାନେ ଏଭଳି ମାନେ ଅନୁଭୂତି ଯାହା-ଆ ଏକୁଟିଆ ଗୋଟେ ରହିବା ଅଲଗା ସମସ୍ତଙ୍କ ମଧ୍ୟରେ ମିଶି ମିଳିମିଶି ରହିବା ସିଏ ଗୋଟେ ଅଲଗା ପ୍ରକାର ମାନେ ଅନୁଭୂତି। କିନ୍ତୁ ଏଇଟା ଭଲ ଲାଗେ ଯେ କୌଣସି ପର୍ବପର୍ବାଣୀ ଆସିଲେ ବୋହୁତ ଖୁସି ଲାଗେ। କାରଣ ଯଦି ଆମେ କୌଣସି ଜିନିଷ ଦେଖିନଥାଉ କି ଜାଣିିନଥାଉ ସେ ଜିନିଷକୁ ଆମେ ଅନୁଭୂତିରେ ଦ୍ଵାରା ଦେଖିପାରୁ କି ନହେଲେ ଅ ସ୍ ଗୋଟେ ସାଙ୍ଗ ହୋଉ କି ନଲେ କୌଣସି ପ୍ରକାର ଆମର ବନ୍ଧୁ ବାନ୍ଧବ ହଉ। ସେଇ ସେଇ ଖୁସିରେ ମାନେ କୌଣସି ଜିନିଷ ହୋଉ ପର୍ବପର୍ବାଣି ହୋଉ ସେମାନେ ସବୁ ଏଖାଟି ରୁହନ୍ତି। ଯାହା ଫଳରେ ଆମକୁ ମାନେ ଖୁସି ଲାଗେ ସେ ବୋହୁତ ଦିନ ପରେ ଦେଖା ସାକ୍ଷାତ ହୋଲା ଇଏ କଥାବାର୍ତ୍ତା ହେଲା ସିଏ ମାନେ ଅନ୍ ମାନେ ବୋହୁତ ଖୁସି ଲାଗେ। ତା ସହିତ ଆଉ କଣ ନା ଉମ୍ ଏମିତି ବି କୌଣସି ଜିନିଷ ଅଛି ସେମାନେ-ଏ ମାନେ କୋହୁ କୋହୁକା ପୁରୁଣା କାଳିଆ କଥାକୁ ମାନେ ଆମେ କିଛି ଜାଣୁ, ଶିଖୁ। ସେମାନେ ଏମ୍ତି କରିଥିଲେ ଆଉ ଆମେ ବି ଏଇ ପ୍ରକାର ଜିନିଷକୁ ନେଇକି ଚାଲୁଚେ, ଏଇ ପଦ୍ଧତିକୁ ନେଇକି ସଂସ୍କୃତି ପରମ୍ପରାକୁୁ ନେଇକି ପଥାକୁ ଚାଲୁଛି, ଆହୁରି ମଧ୍ୟ କିଛି କଥା ଅଛି ଯାହା ଆ ଆମ ଭିତରେ ଲୁଚି ଯାଉଚି ଆଗୁରୁ-ଉ ରଜ ଏମିତି ସେଲିବ୍ରେସନ ହଉଥିଲା। କିନ୍ତୁ ଏବେ ଆଉ ହୋଉନି କାରଣ ଧୀରେ ଧୀରେ ପିଲା ଆଉ ଆଉ-ଉ ଯୋଉ ସଂସ୍କୃତି ଧୀରେ ଧୀରେ ଦୂରେଇ ଯାଉଚି। କାରଣ ଯାହା ଏବେ ଆମେ କଣ ଗୋଟେ ମୋବାଇଲ୍ ଠାଲେ ଆଉ କୌଣସି ପ୍ରକାରର ହଁମ ଗୋଟେ ଖେଳ ହୋଉ କୁଦ ହୋଉ ହଁମ ମୁଁ ଓଟେ ମୋବାଇଲ୍ ଧରିଚି ସେ ତାଙ୍କର ଖେଳନ୍ତୁ। କିନ୍ତୁ ଏଟା ନୁହେଁ ଆମେ ସମସ୍ତେ ଏଖାଟି ହେଇକି ସେ ମୋବାଇଲ୍ କୁ ଛାଡି କି ସେ ପିଲାଙ୍କୁ କେମିତି ସେ ଖେଳକୁଦରେ ମାନେ ଉମ୍ ତାଙ୍କ ମାଇଣ୍ଡକୁୁ ରଖି ସେଇଟା ସଦା ସର୍ବଦା ଆମେ ଚେଷ୍ଟା କରିବା। ନହେଲେ ଆମର ଯୋଉ ପରମ୍ପରା ଅଛି କି ସଂସ୍କୃତି ଅଛି ପିଲା ଧୀରେ ଧୀରେ ସେ ଜିନିଷ ତବୁ ଭୁଲିଯିବେ ଆମେ କୌଣସି ଜିନିଷଟାକୁ କୋଉ ଭଳି ଭାବରେ ବ୍ୟବହାର କରିଆ ସେଟା ଆମେ ଶିକିବା ଦର୍କାରେ। ଯଦି ଖେଳ ଟାଇମ୍ ଅଛି ପିଲାଙ୍କୁ ଖେଳ ଦବା, ଯଦି ପାଠ ପଢିବାର ଅଛି ପିଲାଙ୍କୁ ପାଠ ଦବା। ଠିକ୍ ଟାଇମ୍ ଟେବୁଲ୍ ଆମେ କରିବା ଦର୍କାରେ। ଯଦି ପିତା ମାତା ପିଲାଙ୍କୁ ସବ୍ ସଦା ସର୍ବଦା କି ଚାପ ଦୃଷ୍ ଟି ରଖିବା ପିଲା ଏଟା କର ଏଇ ସମୟରେ ପାଠ ଚାରିଟା ବେଳେ ପାଠପଢ ପିଲା ସେଟାକୁ ମାଇଣ୍ଡରେ ରଖିଦବ ସେ ସଦା ସର୍ବଦା ଗୋଟେ ପା ଠ କିନ୍ତୁ ସେ ସ ମାନେ ଧରି ପାରିବନି କୌଣସି ଜିନିଷଟାକୁ। ସେଥିପାଇଁ-ଇ ମୁଁ କୋହୁଛି ଯେ ପିଲାଙ୍କୁ ତାଙ୍କୁ ୱେ ମାନେ ତାଙ୍କ ମନରେ ଯୋଉ ବା ମା ଭାବନଟା ସୃଷ୍ଟି ହେଇଚି ତାକୁ କେମିତି ନ୍ ମାନେ ଭଲ ଭାବରେ ସେଟାକୁ ବାହାରକୁ ଆଣିକି ତାକୁ-ଉ ଶିକେଇବା ଦର୍କାର, ସବୁ ଜିନିଷ ଷଟା-ଆ ଆମେ ଯଦି କାଦୁଅ ହୋଉଚେ କି କୌଣସି ଜିନିଷଟା କରୁଚେ ପିଲାକୁ ଶିକିଆ ଦର୍ ଏଟା ବି ତୁ କର୍। ସେ କରିବ ସେ କରିଲେ ତା ଅନୁଭୂତିଟାକୁ ସେ ପାଇପାରିବ। ନହେଲେ ସେ ପାଇପାରିବନି। ମୁଁ ଚାହୁଁଛି କୌଣସି ଜିନିଷଟା କରିବି ସେ ମୋ ପିଲା ମଧ୍ୟ ସେଇଟା ଜିନିଷଟା କରିବ। ସେ ଶିକିବ କିନ୍ତୁ ତା ପୂର୍ବପୁରୁଷ ଯୋଉ ଆସିବ ବଂଶ ପରମ୍ପରା ଅନୁସାରେ ସିଏ ମଧ୍ୟ ସେଟାକୁ ଅବଲମ୍ବନ କରିବ। ନହେଲେ ଆମ ଯୋଉ ପର୍ବପର୍ବାଣି ଅଛି ଆମ ଯୋଉ ସାଂସ୍କୃତିକ ଅଛି ପିଲାମାନେ ଧୀରେ-ଧୀରେ ସେଇଠୁ ଦୂରେଇ ଯିବେ। ତେଣୁକରି ସବୁ ଜିନିଷକୁ ସବୁ ପଦ୍ଧତିକୁ ପିଲାଙ୍କୁ ସେଥିରେ ମାନେ ଅ-ଅ ସଂଯୋଗ କରିବା ଦରକାର। ଯାହା ଫଳରେ ସେମାନେ ଶିକିପାରିବେ ଜାଣିପାରିବେ ଆଉ ଧୀରେ-ଧୀରେ ଯୋଉ ଅ ଭାବନାଟା ଅଛି ତାକୁ ପରିମାର୍ଜିତ କରିବେ। ସେମିତିରେ ତୁମେ ମଧ୍ୟ ସେଇଟା କୁହ ଯେ ମତେ କୋଉ ଉଦ୍ଦେଶ୍ୟରେ ପିଲାମାନଙ୍କୁ ଆଣିବା ଦରକାର କୋଉ ଖେଳ ଦ୍ଵାରା କେମିତି କରିବା ଦ୍ଵାରା ପିଲାଙ୍କୁ ତାଙ୍କ ମାଇଣ୍ଡକୁୁ ଆଣିବାକୁ ପଡିବ।
ଆଗରୁ ଥିଲା ସବୁ ଛୁଆମାନେ ଏ ଘରେ କବା ମାନେ ସାଙ୍ଗ ହେଇ କବାଡ଼ି ଖେଳୁଥିଲେ। ମାନେ ବାହାରକୁ ଆସିକି ସାଙ୍ଗ ହେଇକି ଗୋଟେ ଖେଳୁଥିଲେ ପାଞ୍ଚ ରୁ ଦଶ ଛୁଆ ସବୁ ମି ଶିକି ସାଙ୍ଗ ହେଇକି କବାଡ଼ି ହେଲା ଲୁଚକାଳି ହେଲା ପୁଚି ହେଲା ମାନେ ସେସବୁ ମିଶିକି ଖେଳୁଥିଲେ, ଏବେକାର ଜେନେରେସନରେ କଣ ହେଉଛି ନା ଛୁଆ ସବୁ ନିଜ ଘର ଭିତରେ ରହିଲେ ସାଙ୍ଗସାଥି ଏତେ ମିଶିଲେନି। ଖାଲି ଯଦି ମିଶିବେ ଘରଲୋକ ସେଇ ଗୋଟେ ଘର ଭିତରେ। ଚାରି କାନ୍ଥ ଭିତରେ ଫୋନ୍ ଘର ଲୋକ ଜଣେ ଦି ଜଣ ବା ସେତିକି କିନ୍ତୁ ଆଗରୁ କଣ ଥିଲା ପୁରା ଗାଁରେ ପୁରା ଦେଖିବ ଗ ସନ୍ଧ୍ୟା ହେବ ମାନେ ଚାରିଟା ବେଳ ଟାଇମ ହେବ ତ ଛୁଆ ସବୁ ବାହାରେ ପାଞ୍ଚ ଛଅ ଛୁଆ ସବୁ ଏକାଠି ହେଇକି ମିଶି ସବୁ ଖେଳୁଥିବେ। ସେ ସବୁ ଏବେ ଧୀରେ ଧୀରେ ଧୀରେ ଧୀରେ ଲୋପ ପାଇଗଲାଣି କାରଣ ଛୁଆ ଏବେ ଖାଲି ଉଁ ପାଠ ପଢା ନହେଲେ ଯେ ଯୋଉ ସମୟରେ ଯେତିକି କରିବା କଥା ଆଗରୁ କରୁଥିଲେ ଆଗରୁ ବି ଛୁଆ ପାଠ ପଢୁଥିଲେ ସବୁ କରୁଥିଲେ କିନ୍ତୁ ଗୋଟେ ପରିବେଶ ଥିଲା ଭଲ କିନ୍ତୁ ଏବେ ଖାଲି ଛୁଆ ମୋବାଇଲ ଦେଖିବା ଟିଭି ଦେଖିବା ଗେମ୍ ଖେଳିବା ବାସ୍ ଏଇଥିରେ ଯୋଉଠି ଦେଖିବ ଛୁଆଙ୍କୁ ଫୋନରେ ଦି ଚାରି ଜଣ ମିଶି ଗେମ୍ ଖେଳୁଥିବେ। ସେଇଟା କଣ ଠିକ କି ଆମେ ନିଜ ନିଜ ଭିତରେ ଗୋଟେ ଖେଳ ଖେଳିବା ଅ ଧୂଳି ଆଗରୁ ଛୁଆ କେତେ ବସିକି ସଢେଇ ଖେଳ ଖେଳୁଥିଲେ କିନ୍ତୁ ଏବେ ଛୁଆଙ୍କୁ ଲୋକ ଭାବୁଛନ୍ତି ଏଇଟା ଅ ମାନେ ଛୁଆଙ୍କୁ ସେଷବୁ ଏବେକାର ଛୁଆଙ୍କୁ ଶେସବୁ ବିଷୟରେ କିଛି ବି ଜଣା ନାହିଁ ଧୂଳି ଖେଳ କଣ କବାଡି କଣ ସେ ସବୁ ଧୀରେ ଧୀରେ ଖେଳ ସବୁ ଲୋପ ପାଇଗଲାଣି ମାନେ ଯିଏ ସମସ୍ତେ ଖାଲି ଆମେ ଇଁ ଘରେ ବସିବା ମୋବାଇଲ ଦେଖିକି ଗେମ୍ ଖେଳିବା ମୋବାଇଲ ରେ ଗେମ୍ ଖେଳିବାଟା ହି ଭଲ ନୁହେଁ। ଦେହ ପ୍ରତି ଆଖି ଛୋଟ ଛୁଆଙ୍କ ଆଖି ପ୍ରତି ଖରାପ ହେଇଯାଇଛି ଆଖି ଦେହ ବି ବହୁତ ଖରାପ ହେଉଛି ଏଟା ପୁରା ପ୍ରଭାବ ପଡୁଛି କିନ୍ତୁ ଆମେ ଯଦି ଏ ସାଙ୍ଗସାଥିରେ ଖେଳିଲେ ବି ଧାଁ ଧୁଇଁ ରେ ଆମର କିଛି ଦେହ ବି ସୁସ୍ଥ ତ ରହିବ ତାପରେ ଉ ଗୋଟେ ବନ୍ଧୁତ୍ୱ ବି ଭଲ ଗଢି ଉଠିବ ସବୁବେଳ ପାଇଁ ମାନେ ମାନେ ଆମେ ଫ୍ରି ସବୁ ରହିପାରିବା। ତ ମୁଁ ଭାବୁଛି ଏବେକା ଛୁଆମାନଙ୍କୁ ସେ ସବୁ ବି ଟିକେ ଟିକେ ଶିକ୍ଷା ଦେବା ଦରକାର ସାଙ୍ଗସାଥି କରିବା ଦରକାର କାର ମାନେ ଭଲରେ ଯେମିତି ରୁହ ଟିକେ ସାଙ୍ଗ ହୁଅ ଖେଳ ହଁ ସେ ସବୁ ରେ ବି ଇଏ ଦବା ଦରକାର। ତ ଆଜିକାଲି ଛୁଆମାନେ ତ ସେ ସବୁ ଟିକେ ଦୂରେଇ ଗଲେଣି ସବୁ ବାହାରେ ରହିଛନ୍ତି ଏକୁଟିଆ ରହୁଛନ୍ତି ତ